ଆଜ୍ଞା ନମସ୍କାର୍।
ନମସ୍କାର୍ ନମସ୍କାର୍, ଆଉ ଭଲ ଅଛନ୍ତି?
ଆଜ୍ଞା।
ମୋ ଭଏସ୍ ଶୁଭୁଛି ନା ଆପଣଙ୍କୁ ଠିକ୍ ସେ?
ଆଜ୍ଞା ଶୁଭୁଚି।
ହୁଁ, ହୁଁ ହୁଁ ଠିକ୍ ଅଛି। କୁହନ୍ତୁ ଆଉ କଣ ଖବର୍ ସବୁ? ହଁ, ମୁଁ ବି ଭଲ ଅଛି। ଆଉ କଁ ଖବର୍ ସବୁ?
ଖବର ଏଇ ମେଘ ଟିକେ ପକୋଉଚି ସକାଳିଆ। ଆଉ ଦିନ ଖରା ବି ଟିକେ ହେଇଥିଲା। ଅଁ, ଚାଲିଚି ଆଉ,
ଆଚ୍ଛା, ଆଚ୍ଛା ଏବେ କୋଉଠି ଅଛ କି? ହ୍ୟାଲୋ। କିଛି ଅସୁବିଧା ନାହିଁ ଚଳିବ।
କା-ଆଜ୍ଞା, ଏବେ ମୁଁ ଗାଁର
ହଁ ଆଚ୍ଛା, ଆଚ୍ଛା ଆ, ତାହେଲେ ଗାଁର କ୍ଲାଇମେଟ୍ ଏମିତି ଆଉ ନା? ଉଁ, ହୁଁ, ହୁଁ ଆଉ କଣ କେମିତି ଚାଲିଚି ପଢ଼ା ପଢ଼ି ସବୁ? ନା କଣ ଚାଲିଚି ସବୁ ଲାଇଫ୍ ରେ?
ପ୍ଲସ୍ ଟୁ ସରିକି, ଏବେ ମୁଁ ପ୍ଲାଏ କାମ କରୁଚି।
ଆଚ୍ଛା ତ ତୋମର ମାନେ କାମରେ ଏଙ୍ଗେଜ ଅଛ ନା? ମାନେ କାମ ଚାଲିଚି ତୋମର ପ୍ଲାଇ କାମ ପ୍ଲମ୍ବରିଂ। କାମ ସବୁ ଚାଲିଚି। ଅଁ, ହୁଁ, କେତେ ବର୍ଷ, କେତେ ବର୍ଷ ହେଇଗଲାଣି ଏଇଟା କେବେ ସରିଲା ପ୍ଲସ୍ ଟୁ?
ପ୍ଲସ୍ ଟୁ ମୋର ସରିବା ତିନି ବର୍ଷ ହେଲାଣି ଆଜ୍ଞା।
ଆଚ୍ଛା, ଆଚ୍ଛା ଆ, ତାପରେ କଣ ଏମିତି ମାନେ ଏଇ ଲାଇନକୁୁ କଣ? ପଳେଇ ଆସିଲେଣି କଣ ପାଇଁ ପଳେଇ ଆସିଲେ ଏପଟ ଲାଇନ କୁ ଏମିତି? ଆଉ କାହିଁକି ପଢ଼ା ପଢ଼ି କଲେନି ଏମତି?
ଆଜ୍ଞା, ଆଜ୍ଞା, ଆଜ୍ଞା ଟିକେ ପା ପାଠ ଟିକେ ହେଲାନି, ଆଉ ପଇସା ବି ଟିକେ ଅସୁବିଧା ହେଲା ତ ସେଥିପାଇଁ।
ଓ ହଁ ସେଇ ତ ପାଠ ତ ହବ ମେ ପ୍ରଥମ ଜିନିଷ ହଉଛି ଏ ସମ୍ବଳ ସେଇ ଜିନିଷଟା ହେଲେ ଅଟୋମେଟିକ ଆଜି ନହେଲେ କାଲି ଚେଷ୍ଟା କଲେ ନିହାତି ହବ। ସେଇ ଯିବ ଆଉ ନା କଣ ହୁଁ, ହୁଁ ହେଲେ ଏବେ କଣ କଣ ସବୁ କାମ କରୁଛ ଏମିତି ଦେଖିବାକୁ ଗଲେ।
ଆମର ପ୍ଲାଏ ରେ ହଉଚି ଡ୍ରେସିଂ ଟେବୁଲ ଡ୍ରେସିଂଟେବୁଲ ଆପଣ ଯୋଉ ମଡେଲ କହିବେ ସେଇ ସେଇ ଡ୍ରେସିଂଟେବୁଲ ହେଇପାରିବ। ଏବଂ ଅ ଫିସ୍ ଟେବଲୁ, ସୁ ଷ୍ଟାଣ୍ଡ୍ ଆଉ ପିଢା। ଆଉ ଠାକୁରଙ୍କୁ ଧୋଇକି ପୂଜା କରିବା ପାଇଁ ଏ ଖଟୁଲି ତିଆରି ହଉଚି।
ହଁ, ହଁ, ହଁ, ହଁ, ହୁଁ, ହୁଁ।
ଆଉ ଯାହାର
ଆମର ଡାଇନିଂ ଟେବୁଲ୍ ହେଇଯାଉଥିବ ଆପଣଙ୍କର?
ଆଜ୍ଞା ଡାଇନିଂ ଟେବୁଲ୍ ହବ, ଟେବୁଲ୍ ହବ। ଆଉ ଉଁ, ଆଉ ଆମର
ତାପରେ ଯୋଉ ମିର ହଁ ମିରର୍ ଦେଖିବା ପାଇଁ ଯୋଉ ଆମର କହୁଚନ୍ତି ହଁ କହିଲେ ତ ଡ୍ରେସିଂ ଟେବୁଲ୍ ନାଇଁ। ଉଁ, ହୁଁ, ହୁଁ, ହୁଁ, ହୁଁ। ଉଁ, ତାମାନେ ଏଇ କାଠ ହଁ ଆ, ହଁ, ହଁ, ହଁ ତାହେଲେ ଖଟ ଫଟ ମଧ୍ୟ ନିହାତି କରିପାରୁଥିବେ?
ଆଜ୍ଞା ଖଟ ହବ ବି, ଖଟ ହବ କିନ୍ତୁ ଏଟା ପାଣିପଇଲେ ସେ ନଷ୍ଟ ହେଇଯିବ ବୋର୍ଡ ଟା। ୱଃଟର୍ ଭୋ-'
ହଁ ପ୍ଲାଇଟା ଯେ ପତଳା ରହୁଛି ନାଇଁ କି? ଆଚ୍ଛା କେବଳ ଆପଣ ମାନେ ପ୍ଲାଏ ରେ କରୁଛନ୍ତି। ଏମତି ପଟା ଫଟାରେ ନାଇଁ ନାଇଁ କି? ନା ପଟା ପଟା ଏମ ଶିଖି ନାହାନ୍ତି, ନା ମାନେ ଏ, କେମିତି କଣ?
ନାଇଁ ଆଜ୍ଞା ଏବେ ଯାଉଛି ମୁଁ ତିନିମାସ ହେଲା କାମ କରିବାକୁ। ଜଷ୍ଟ ନୂଆ ପିଲା।
ଆଚ୍ଛା, ଆଚ୍ଛା ମାନେ କାମ ସବୁ ପ୍ରାୟ ଯେତିକି ସବୁ କହିଲେ ସବୁ ପଳେ ମାନେ ଆସୁଛି ନା ମାନେ ଶିଖୁଛନ୍ତି ଜଷ୍ଟ ଯେମିତି?
ଆଜ୍ଞା ସେମିତି ଅଧା ଅଧି ଆସୁଚି ଆଉ
ଆ ଫିନିସିଂ ଟା ଯିଏ ଆପଣଙ୍କର ହେଡ୍ ମିସ୍ ମାନେ ଆ ମୁଖ୍ୟ ମିସ୍ତ୍ରୀ ଯିଏ ଥିବେ ସେଏ କରିଥିବେ ଆଉ ନା ତମେ ଯେମିତି ନର୍ମାଲା କା କଟା କାଟି ଆଉ ଜସ୍ ନମାଲ ମାନେ ଯେମିତି ଟିକେ ଟିକେ ସବୁ ଜିନିଷ ଏମିତି କରୁଥିବୁ ଆଉ ନାଇଁ କି ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ହଁ
କି ସେଟାକୁ ହିଟ୍ କରିକି ମଡେଇକି ରଖାହଉଛି।
ଆଚ୍ଛା ହୁଁ ହଁ ଆଉ କେତେ ଦିନ ଭାବୁଛ ଆଉ କେତେ ଦିନ ମାନେ ଏମତି କାମ ଶିଖିଲେ ତମେ ପୁରା ଆଉ ପୁରା ଶିଖିଯିବ କାମ ବିଷୟରେ ଭାବୁଛ
ଆଜ୍ଞା ଆମର ଭେଜା ଭେଜି ଅଧିକ ହବ ସେତେ ଶୀଘ୍ର ତ ଆମେ କାମ ଶିଖିବା ତ କାମ ତ ଆମକୁ କେହି ହାତ ଧରିକି ଶିଖେଇ ଦେବେନିନା ଆମ ନିଜ ଇ ଛାରେ ଆମେ ଯେତେ ଶୀଘ୍ର ଚାହିଁବା ସେତେ ଶୀଘ୍ର ବି ଶିଖିପାରିବା
ଶିଖିପାରିବା ହଁ ତମ ହେଡ
ଆଜ୍ଞା
ହେଡ ମିସ୍ତ୍ରୀ ଯେ ତମକୁ କାମ ଦେବାର ଅଛି ତମେ ମେନ୍ ହେଲା ତମେ ଗୋଟେ ମାନେ ମିସ୍ତ୍ରୀ ଯିଏ କରୁଛନ୍ତି ବଡ ମିସ୍ତ୍ରୀ ତାଙ୍କୁ ଦେଖିକି ତମେ କେତେ ଜଲଦି ଶିଖି ପାରୁଛ ନା ସେଇ ଜିନିଷଟା ହଉଛି ଗୋଟେ ଇମ୍ପୋର୍ଟାଣ୍ଟ ଆଉ କଣ ମାପ ଯୁ
ସେଟା ମୁଣ୍ଡର ଭେଜାକୁ ଆଜ୍ଞା ଆଜ୍ଞା ମୁଣ୍ଡର ଭେଜାମ ନେଇକି କାମ ଯେତେ ଶୀଘ୍ର ଆମେ ଶିଖିପାରୁ ସେଥିପାଇଁ ଆମକୁ ଭଲ ଆଉ ଆମେ ଯଦି ଦେଖ କିଥୁ ସବୁ କରିଥୁ ଶିଖିପାରୁନଥୁବୁ ତ ଆମ ପାଇଁ ବି କ୍ଷତି ନା ମ ବର୍ଷ ଧାରା ବି ସେମିତି ଏକା ହେଲଫର ହେଇକି ରହିବୁ
ହେଲ୍ପର ହେଇକି ରଖିବେ ହଁ
ଆଜ୍ଞା
କାମ ଶିଖି ପାରିବେନି ସେଇ କମ ଦରମା କମ ପଇସାରେ ଚାଲିବ କଣ ଆଉ ଲାଇଫ ନା ଆ କ
ଆଜ୍ଞା ଆଜ୍ଞା
ହୁଁ ନାଇଁ ଆପଣ ମାନେ ଆଜିକା ଦିନରେ ଭଲ ଜିନିଷ ଟେ ଧରିଛନ୍ତି ମାନେ ଠିକ ଜିନିଷଟେ କାରଣ ଆଜିକାଲି ସମସ୍ତେ ଭଲ ଭଲ କର କୁ କରୁଛନ୍ତି ଆଉ ଘରକୁ ସଜେଇବା ପାଇଁ ତ ଏଇ ଜିନିଷ ସବୁ ଗୁଡାକ ଦରକାର ଯେମିତି ଫ୍ଲାଏ ହଉ ଫ୍ଲାଏ ର ଯେକୌଣସି ଜିନିଷ ଆଉ ତ ପଟା ବି ବହୁତ ମାନେ କଣ ଜିନିଷ
ଆଜ୍ଞା ଆମର ଏରା ବାହାର ଏରିଆରେ ହିଁ ବେଶି ଚାଲୁଚି
ହଁ ହଁ ମାନେ ଦେଖିବେ କଣ ଆମର ଯେମିତି କି ଉଁ ସହର ସହରାଞ୍ଚଳ ଗୁଡାକରେ ନା କଣ କହୁଛନ୍ତି ସେମତି ସି
ନାଇଁ ଆଜ୍ଞା ସିଏ ବଡନ ପାଉନି ଯୋଉ ମ ସେମାନେ ଟିକେ ମାନେ ଏଇ ବିଶ୍ୱରେ ସେ କିଛି ଜାନାହାନ୍ତି ମାନେ ଯାହାର ଠିକ ହବ କମାନ କହନି ଆମର ଯୋଉମାନେ ପର୍ସନାଲ ଯୋଉ ଭଡା ନେଇକି ରହୁଛନ୍ତି। ସେମାନଙ୍କୁ ମାନେ ଏ କେ ନର୍ମାଲ ଉଜ ପାଇ କିଛି ଦିନ ଆଜ୍ଞା କିଛି ଦିନ ତାକୁ କାମ ଚଳେଇବା ପାଇଁ ସେରାକୁ ହେଇଯିବ ଆଉ ତାର ଆସୁଛି ୱାଟର ବୋଡା ଯୋଉ ସେଇ କୋଟା କିନ୍ତୁ ଷ୍ଟ୍ରଙ୍ଗ ବଷ ଧାରା ବି ପାଣି ପଲି କିଛି ହବାର ନାହିଁ ବିନନ୍ଦାସରେ ପୁରା ଇଏ ହେଇକି ରହିବ
ହଁ ହଁ ହଁ ଆଚ୍ଛା କେମିତି କଣ ଆସୁଛି ମାନେଙ୍କର ଆପଣଙ୍କର ଯେମିତି କହିଲେ ୱାଟର ପ୍ରୁଫ୍ ଗୋଟେ ନର୍ମାଲ ଆଉ ୱାଟର୍ରୁଫ୍ ଭିତରେ ଡିଫରେନ୍ସ କଣ ମାନେ ଏ ୱାଟର ପ୍ରୁଫ ଟା ଯୋଉଟା ପାଣି ବାଜିଲେ ବି ସେଇଟା ସେମିତି କିଛି ଖରାପ ହବନି ନା
ଏଇଟା ଆ କି୍ଞା ଆମର ଅଠା ପଡିକି ସେ ଆଗରୁ ହୁଁ କାଠ ଗୁଡା ସବୁ ପତଳା ଭଳିଆ ହେ
ହଁ ହଁ ହ୍ୟାଲୋ ହ୍ୟାଲୋ
ହ ସେ
ହ୍ୟାଲୋ ମୋ କଥା ଶୁଣି ପାରୁଛନ୍ତି ଆପଣ ମୁଁ ଟିକେ ଶୁଣି ପାରୁନି ହୁଁ ହୁଁ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ